ହାଲୋ ହାଲୋ।
କୁହନ୍ତୁ କଣ କରୁଛନ୍ତି?
ଥିଲି ଆଉ, ଆଉ ବର୍ଷା
ହୁଁ ବର୍ଷା ଆମ ଆଡେ ଉଠେଇଛି ଏବେ।
ଆଉ ତମଆଡ଼େ?
ଆମ ଆଡେ ବି ଉଠେଇଛି, ହଉଛି, କାଚୁଛି, ଏମିତି ହଉଛି ଆଉ।
ଛେଚୁଚି ବି।
ଆଉ ରଜ କେମିତି ହେଇଛି?
ହଁ ରଜ ବହୁତ ଧୁମଧାମ ସେ ହେଇଛି ଆଉ। ତିନି ଦିନି ପାଳନ କର ଆ ଏଇଥି ବାବୁସାନ ଆସିଥିଲା। ଅମ୍ଲାନ ଆସ
ଓ ଫିଲ୍ମ ଫିଲ୍ମ କ ଫିଲ୍ମ କ ଫିଲ୍ମ କଥା କହୁନି, ଘରକୁ କିଏ କିଏ ବନ୍ଧୁବାନ୍ଧବ ଆଇଥିଲା। ହାଲୋ।
ମହୋତ୍ସବୁ କୁ ଆସିଥିଲେ, ଘରୁ କୁ କେହି ଆସିନଥିଲେ, ରଜ ମହୋତ୍ସବ ଯଉ ହେଲା, ସେଥିରେ ଆସିଥିଲେ।
ହ
ଆମର ଏଠି, ହ ସେଠି, ଦୀପଟି ମେଳଣ ପଡିିବା ସେଠି ଐତିହାସିକ ଦୋଳକୁ ସବୁ ଠାକୁର ବସନ୍ତି, ସେଇଠି ଫଙ୍କସନ ହେଇଥିଲା।
ଦୋଳ, ଦୋଳ, ଦୋଳ, ଦୋ ଦୋଳ ଦୋଳକୁ କେତେଟ ଠାକୁର ହୁଅନ୍ତି?
ଦୋଳକୁ ଶହେ ଠାକୁର ହୁଅନ୍ତି।
ଶହେ ଠାକୁରଙ୍କ ନାଁ କହିପାରିବେ ଆପଣ?
ତମେ ସବୁ ଅଜବ କୋତ୍ସିନ୍ କରନି ତମେ ତଣ୍ଟିଆ ହାଲୋ ନାଇଁ ଆମର ଏଇ ଗାଁ ର ଯୋଉ ଠାକୁର, କେଶୁରଜୀ ସିଏ ତାଙ୍କର ନାଁ ଜାଣିଛି। ମୁଁ ନାଁ ଆଉ କହିପାରିବିନି ଶହେ ଠାକୁରଙ୍କର।
ଆଛା ଆ
ଆପଣଙ୍କର ଶହେ ଠାକୁର ନାଁ ଜାଣିଛନ୍ତି, କହିଲେ ଟିକେ? ହୁଁ ଛୋଟ ବଡ ହେଇ ସବୁ।
ଆଚ୍ଛା ଆଚ୍ଛା।
ସକାଳୁ କଣ ଖାଇଛନ୍ତି।
ଓଟଶ୍ ଖାଉଚି ଓଟସ୍।
ଭଲ ଦେହ ଯତ୍ନ ନଉଚନ୍ତି ଆଉ।
ଖଜୁରୀ କୋଳି ପଚ୍ କରା କଦଳୀ।
ଆଉ କାଜୁ କାଜୁ ଆଲ୍ ମଣ୍ଡ ଖାଇନାହାନ୍ତି?
କାଜୁ ହଁ ଅ ଖାଇନି ମୁଁ।
ହୁଁ ଏବେ ଖା ଏବେ ଠାରୁ ଖାଆନ୍ତୁ। ଡ୍ରାଇ ଫ୍ରୁଡୁଶ୍ ଦିଟା ଦିଟା କାଜୁ ଆଉ ଆଲ୍ ମଣ୍ଡ।
ସେ କେଉଁଠି ମିଳେ?
ସିଏ ଆପଣଙ୍କର ଯଦିଵୋ କୋଉ ମଫୁ ଏରିଆରେ ବୋଧେ ଅଛନ୍ତି? ମାର୍କେଟ ବଜାର ବୋଧେ କିଛି ନାହିଁ। ଏ ସେଟା ବଜାରକୁ କ ଯୋଉଠି ଥିବ ଆପଣଙ୍କ ଏରିଆରେ ଯୋଉଠି ବଜାର ଥିବ ସେଇଠିକି ଯିବେ ବୁଝିଦେବେ କୋଉଠି କାଜୁ ଆଉ ଆଲ୍ ମଣ୍ଡ ମିଳୁଚି। ଆଉ ନହେଲେ ଟିକେ ଯଦି ପୁରା ତଳ ତଳିଆ ଅଞ୍ଚଳରେ ଅଛନ୍ତି ଟିକେ କଟକ ଭୁବନେଶ୍ଵର ଆଡେ ପଳେଇବେ। ସେଠି ରିଲାନ୍ସ ରେ ବୁଝିଦେବେ ଆଣିବେ। ସବୁଦିନ ସକାଳୁ ଦି ଦିଟା ଖାଇବେ। ଆଉ ଖରା ବଳ ରୋଷେଇବାସ?
ବଡ଼ି ଚୁରା, ପାମ୍ପଡ଼ ଆଉ ଚଟଣୀ। ବିଲାତି ଚଟଣୀ ଏମିତି ଆଉ।
ହୁଁ ଆଉ ଘରେ କିଏ କିଏ ଅଛନ୍ତି?
ବାପା ଅଛନ୍ତି ମା ଅଛନ୍ତି କକା ଅଛନ୍ତି ଖୁଡ଼ି ଅଛନ୍ତି ବଡ଼ ବାପା ଅଛନ୍ତି ବଡ଼ ବୋଉ ଅଛନ୍ତି ମଉସା ଅଛନ୍ତି ମାଉସୀ ଅଛନ୍ତି ପିଉସା ଅନ୍ତି ପିଉସୀ ଅଛନ୍ତି ସମସ୍ତେ ଅଛନ୍ତି ଆମେ ସବୁ ଏକାଠି ରହୁନା।
ହାଲୋ। ହଁ ଏସବୁ ପାଖାପାଖି ଲାଗିକି ଆଉ ପିଇସା, ପିଇସୀ, ମଉସା, ମାଉସୀ ଆଉ।
ଭଲ ଗ ଗହଳି ଚହଳି ପୁରା ଘର ସବୁବଳେ ଆଉ।
ହଁ ଆମର ରୋଷେଇଆ ଟାଇମ୍ କରେ ଆମର ଗୋଟେ ଶହେ ଜଣହଵ ସି ଗୋଟେ ରୋଷେଇ ଆସେ ରୋଷେଇ କରେ ସମସ୍ତେ ଏକାଠି ଖାଉହା।
ଓହୋ। ପରିବା ପରିବା ପତ୍ର କାଟିବା ପାଇଁ ବି ଲୋକ ରହିଥିବେ? ବାସନ ମାଜିବାକୁ ଲୋକ ରହୁଥୁବେ?
ଆସନ ଦିରି
ହୁଁ ହୁଁ ଓ ଖାଇଦେଇ କି ଥାଳିରେ ଆଉ ଯୋଉ ଡେକ୍ଚି କରେଇ ରହିବ ତାକୁ କିଏ ମାଜନ୍ତି?
ସେ ସବୁ ପାଳି କରା ହେଇଯାଇଛି ଆଜି ଯଦି ମଉସା ମାଜିଲେ କାଲି ମାଉସୀ ମାଜିଲେ କାଲି ପିଉସା ମାଜିଲେ ତା ପରଦିନ ପିଉସୀ ମାଜିଲେ କାଲି ବାପା ମାଜିଲେ ତା ପରଦିନ ପ ବୋଉ ମାଜିଲେ କାଲି କକା ମାଜିଲେ ତା ପରଦିନ ଖୁଡ଼ି ମାଜିଲେ ଏମିତି ଆଉ।
ସବୁ ପୁଅ ପିଲା ବି ଆପଣଙ୍କ ଘରେ କରନ୍ତି ନାଇଁ ଭଲ ଆଉ।
ସମତେ ସମାନ ଆଜିି ରୋଷେଇ ମୁଁ ଜାଣିନି ମୁଁ ପଖାଲ ଜାଣିଚି ପଖାଲ।
ପଖାଳରେ ଜାଣିବାର କଣ ଅଛି, ଭାତ ହେଇ ସାରିଲେ ପାଣି ପୋଶିଲେ ପଖାଳ ଆଉ ଜାଣିବା ଏଥିରେ କଣ?
କେତେ ପାଣି ପଶିବ କେତେ ଲୁଣ ପଡ଼ିବ ଏଗୁଡା଼ ତ ସବୁ ଭାଗ ମାପ ଅଛି ନା? ହ୍ୟାଲୋ ହଁ ସେଇଟା ମୁଁ ଭଲ କି ଜାଣିଛି। ଆଉ ଆଉ ଆଳୁ ସିଝା
ଆଉ ଚାଷ ବାସ କଣ ହଉଛି, ଆପଣଙ୍କ ଆଡ଼େ?
ଚାଷ ତଳା ପଡ଼ୁଛି ଆଉ ମୁଁ ତ ଚାଷୀ ଘର ପିଲା ଆଉ ବାଇଗଣ ଆଜି ପଢଛି ଜହମ ପଛି ଆଉ କୁଟୁ ରଙ୍ଗାବିଲ ଆଉ ତାରୁ ସାର ସାର ପକେଇବାକୁ ଯ ଆ ନେଇତି ଆଉ।
ଭଲ ଭଲ ଚାଷ ଚାଷବାଷ କାମ କଲେ ଭଲ କରିବା କଥା ଆଉ।
ଏଠୁ ଜଡଚ ସାମ ର
ହୁଁ। ଆଉ ହାଟ ବଜାର ଆଣୁଥ ଘରେ ସବୁ ପନିପରିବା ହଉଥିବ ଆଉ।
ଆମେ ହାଟ କେବେ ଦେଖିନୁ ଆମର ନିଜେ ଯାହା ହୁଏ ଆମେ ଖାଉ ଆମର ହାଟ ହୁଏନାଇ କି
ବହୁତ ପରିଶ୍ରମୀ ଲୋକ ତ ଆପଣ?
ହ ଆମେ ପରିଶ୍ରମ ଆମ ସମସ୍ତ ପରିଶ୍ରମ ଆମ ରିଶମ କରନ୍ତି ହଁ ମସ୍ତ୍ରୀ ବି ବହୁ ପରିଶାମୀ ମତୁର୍ରୀ ବି ବହୁ ପରିଶାମ ସେ ପରିଶ୍ରମୀ ସେ ସବୁବେଳେ ପାଇଁ ଚବିଶ ଘଣ୍ଟା ଏ ଏବେ ଏବେ ସବୁ କାମ ସାରି ରୋଷେଇ ବା ବାସନ ମଜିକି ମୁ ଜିନ୍ ପଣ୍ଟ ସଫା କରୁଚି।
କାଲି ଗୋଟେ ଜାଗାକୁ ଯିବାର ଅଛି ବର୍ଷା, ପାଗ ନା ଏବେ ତାକୁ ପୁରା ଯୋଉ ଧୋଇ ଧାଇ ଜିନ ପେଣ୍ଟ ସଫା କରି ତାକୁ ମୋଡ଼ି ପୁଣି ତାକୁ ଆସିକି ସିନେ ପରୋଇ ଶୁଖେଇ ଆ ଆଉ ଚାରିଟାକୁ କହିଲା ମୁଁ ତାକୁ ଆଇରନ କରିଦେଇବି ଆଉ କାଲି ପିନ୍ଧିକି ଯିବା ସବୁ ସବୁ ସବୁ ସେ କରୁଛି, କହୁଛି ସାରିଲାଣି ଏତେ ପରିଶ୍ରମ ଝାଳ ବୋଉଛି, କାହିଁକି ସଫାସଫି କରୁଛ ନା ନାଇ ମୁଁ କାମ ଟା ସି ଶୋଇଲା ଭାରି ଖୁସି ଭାରି ଖୁସି
ଆଉ ଯତ୍ନ ଭଲ ନଉଛନ୍ତି ତମର ଆଉ ଯତ୍ନ ତମର ଭଲ ନଉଛନ୍ତି ଆଉ। ହଁ ନବା କଥା ଆଉ ସ୍ତ୍ରୀ ଆଉ।
ହଁ ଏବେ ସଫା କରିବା ପୂର୍ବରୁ ଚା କାଟିକି ଦେଇକି ଗଲା ପାଚିଲା ଆମ ଆମ ବାଇରେ ହ ନା କାଇତା ଖାଅ ଆଉ ଯେତେ ମନା କଲି ସେ କଣ ଶୁଣୁଛି, କାଲି ସେମିତି କି କାଲି ସେମିତି କଣ ହେଲା ମୁଁ ସବୁ ଫୁ ଫଳ ହେଇଯାଇଛି, କାଲି ନଡିଆ ତେଲ ମାରିଦେଲା ଆଉ ଖୋଜି ଖୋଜି ଖୋଜି ଆଣିକି ଲଗେଇଲା ଭଲ ସବୁୁ ଭଲ ସେ ଶ୍ୱଶୁର ବି ଆମର ସଂସ୍କାରୀ ଲୋକ ସଂସ୍କାରଛନ୍ତି
ହଁ ଭଲ ସମସ୍ତେ କଣ ଆଉ ସେମତି ଭଲ ପାଇପାରୁଛନ୍ତି, ଦେବା କଣ ପାଇ
ନା ନା ନା ନା ଭଲ ବହୁତ ଭଲ ଅତି ଭଲ ମୁଁ ଶ୍ୱଶୁରଙ୍କୁ ସବୁଦିନ ଫୋନ କରି କହେ ଭଲ
ହୁଁ ହଁ ହାଲୋ ଖିଆ ଆଉ ଖିଆପିଆ କତେବେଳେ ହବ?
କରୁଚନ୍ତି ତ ସଫା ସାଇଲେ ବାଢ଼ିକି ଆ-ଆଣିବେ ଆଉ।
ଉଁ ହୁଁ ଆପଣଙ୍କ କ-କ ବାରିରେ ବାରିରେ ଆଉ କଣ ସବୁ ଲଗେଇଚନ୍ତି?
ନା ଏମତି ବର୍ତ୍ତମାନ କାକଡ ଅଛି, ପୋଟଳ ଅଛି, ଦୋଳି ଅଛି ସବୁ ଅଛି।
ଆଉ ରଜରେ ଆପଣ କଣ ଖେଳା ଖେଳି କଲେ? ତାସ ରଜରେ କଣ ଖେଳିଲେ ତାସ? କି ଲୁଡୁ, କି କବାଡି
ଆମର ଚାଷୀ ଘର ଆମେ ରଜରେ ଖେଳୁଛୁ କୋଉଁଠୁ? ରଜରେ ତ ଆମେ ବଳଦ ବୁଲି ବୁଲି ଜୀବନ ଗଲା।
ଆପଣ ବୋଧେ ଜାଣିନାହାଁନ୍ତି ରଜ ତିନି ଦିନ କାମ ତିନି
ସବୁଦିନେ କାମ।
ପିଲାମାନେ ବି ଉପଭୋଗ କରନ୍ତି
ନାଇଁ ନାଇଁ କିଛି ନାଇଁ ନା ନାଇ ନା ନାଇଁ ପେଟ ଉପାସ ରଖିକିରି ଆମେ କବାଡ଼ି ଖେଳିବୁ, ଲୁଡ଼ୁ ଖେଳିବୁ, ଆମେ ଚାଷ ଘର ଚାଷ କରୁ
ହୁଁ। ଆପଣଙ୍କ ପିଲାପିଲି?
ମୋ ମିସେସ ଟିକେ ସଉକିନିଆ ସିଏ ତାର ଯାଇକି ଦୋଳି ଖେଳିଲା, ତାପରେ ତା ସାଙ୍ଗ ଘର ବୁଲିଲା
ଆପଣ ପେଲିଥିବେ ତାହେଲେ ଦୋଳି।
ଆମେ
ହ
ପଶି ଆସିଚି
ସିଏ ଦୋଳି ଖେଳୁଥିଲା ବିଲରେ ଥିଲା ଆଉ ତାଙ୍କୁ ନେଇକି କିଏ ଯାଇଥିଲା?
ସେ ତାର ପଳେଇବ ଅଟୋ ଫଟ କରିକିରି ସିଏ ତାର ପଳେଇବ କିଛି ନାହିଁ ସିଏ ମାନିବନି। ସିଏ କୋଅନ୍ଦିରେ ପଳେଇବ କୁଆଡ଼େ ଗଲେ ସିଟିକି ଆ
ଭଲ ସବୁ।
କଅବେ ହ୍ୟାଲୋ। କଣ?
ହ୍ୟାଲୋ କେତେ ଖାଇଛ ଆମ୍ୱ ଏଥର?
ହ୍ୟାଲୋ ହଁ ଆମ୍ବ ଏ ବର୍ଷ ବହୁ ଖାଇଛି। ବହୁତ ଚାରି ଚାରି ପାଞ୍ଚ ପେଟି।
ବଢିଆ ବଢିଆ ଆମ୍ବ ଖାଇବା ଦରକାର। ହଉ ମୁଁ ରଖୁଛି ହଉ ମୁଁ ରଖୁଛି?
ହଁ ରଖନ୍ତୁ ଫ୍ରି ହେଲେ କଲ କରିବି ଆଉ।
ହ